ହଁ। ହେଲୋ ହଁ ହେଲୋ।
ହଁ ମୁଁ ଆଜି କହୁଥିଲି କି ଆଜି ଏ ଆପଣଙ୍କ ସହିତ କିଛି କଥା ଥିଲା ହବା ର ଥିଲା।
ହଁ।
ଏମ୍ ତି ଅ ଖରାଟି ଉପରେ କିଛି ଚାଲୁନାହାନ୍ତି ଆଜିି କଥା ହେଇ ଯିବା।
ହଁ ଚାଲୁନ।
ହଁ ଆଉ କଣ ତୋର କେମିତି କଣ ଖରା ଛୁଟି କେମିତି କଣ କଟିଲା?
ଖରା ଛୁଟି ଏତେ ଏଥର ଭଲ କଟିନି। ଏଥର ତ ଯୋଉ ପ୍ରବଳ ଖରା ହଉଥିଲା, ପଦାକୁ ତ ଫାଷ୍ଟ କଥା ତ ବାହାରି ହଉନଥିଲା। ହ ଆଉ ଆ ଏଥର ଖରା ତ ଏତେ ମାନେ ବହୁତ ଜୋର ସେ ଖରା ହଉଥିଲା ତ ପଦାକୁ ବାହାରି ହଉନଥିଲା। କେତେବେଳେ କେମିତି ଯାହା ବାହାରି ହଉଥିଲା ଆଉ ତୋର କେମିତି ଖରା ଛୁଟି କଟିଲା?
ଆଉ ମୋର ତ ଖରା ଛୁଟି ସେମିତି ଖରା ଆଉ ଖରା ଯୋଗୁ ତ ପଦାକୁ ବାହାରି ହଉନଥିଲା। ଯାହା ଯେତିକି ସନ୍ଧ୍ୟା ଟାଇମ ଯାହା ଯେତିକି ପଦାକୁ ଯାଇ ହଉଥିଲା ଆଉ ତ ଏଥରକ ଯେହେତୁ ଛୋଟ ବେଳେ ଆମେ ସବୁ ସବୁଆଡେ ଯାଉଥିଲେ ବନ୍ଧୁବାନ୍ଧବଙ୍କ ଘର ଏବେ ସେହେତୁ ବଡ ହେଇଗଲେଣି ଆଉ ତ ଏତେ ଯାଇପାରୁନାହାନ୍ତି। ତ ଯାହା ଘରେ ରହିବା କଥା ଆଉ କଲେଜ ତ ସରିଗଲା କଲେଜ ସରିଲା ପରେ ଘରେ ଯାହା ରହିକି ଯାହା ରହିବା କଥା ଆଉ କାମ କରିବା କଥା ଆଉ।
ହଁ ରଜ ତର ଏଥର ରଜ କେମିତି ଗଲା?
ରଜ ତ ତିନି ଦିନ ଯାକ ରଜ ବୁଲାବୁଲିରେ ଗଲା। ତାପରେ ଉଁ ରଜରେ ଏ ଘରେ ଯାହା ସବୁ ହେଇଥିଲା ପିଠା ପଣା ଯାହା ବି ହେଇଥିଲା ସବୁ ବୁଲିଲୁ ସାଙ୍ଗସାଥି ବୁଲିକି ଏଞଜୟ କଲୁ। ଆଉ
ହଁ ମୋର ବି ଏଥିରେ ରଜ ପୁରା ବେକାର ଯାଇଚି କାହିଁକିନା ଆମ ଘରେ ତ ରଜ ଏଥର କିଛି ବି ହବନି। ତ ରଜରେ ଏଥର ମୋର ଦେହ ବି ବହୁତ ଜୋରରେ ଖରାପ ବି ହେଇଗଲା। ତ ମୁଁ ଆଉ କୁଆଡେ ଯାଇ ବିି ପାରିଲିନି କି ମୁଁ ଆଉ ନିଜେ କିଛି କରିିବି ପାରିଲିନି।
ଓହୋ କଣ ହେଇଥିଲା ତ ଦେହ?
ପୁରା ଜର ଥଣ୍ଡା ପୁରା ହେଇଯାଇଥିଲା। ମୁଣ୍ଡ ବି ପୁରା ବିନ୍ଧୁ ହେଲା ବାନ୍ତି। ହଁ।
ଏଇ କଣ ଯୋଉ ଅ ଖରା ଉପରେ ଯୋଉ ବର୍ଷା ହଠାତ୍ ହଉଚି ସେଥିଲାଗି ବୋଧେ ଦେହ
ହଁ ଏ ଯୋଉ ପାଗର ପରିବର୍ତ୍ତନ ସେଇଥିପା ହୁଁ।
ହଁ ଆଉ ଗରମ କଣ କେମିତି ଦିନରେ ସେ ସେପଟେ ହଉଚି ତମ ୟେ ରେ?
ଗରମ ତ ଏଠି ପ୍ରବଳ ତମର ସେଠି?
ହଁ ଆମ ଏପଟେ ତ ପ୍ରବଳ ଗରମ ଏ ଗଛ ପଛ ଯାହା ଯେତିକି ଅଛି ଗଛ ପାଇଁ ଟିକେ ଗରମ କେତେବେଳେ କେମିତି ରକ୍ଷା ମିଳୁଛି ନହେଲେ ଗରମ ଏଠି ବହୁତ ଭୀଷଣ ହଉଚି। ସହିବା ଯଉଟା ବହୁତ କଷ୍ଟକର ହେଇଯାଉଚି।
ଆମର ତ ଏଠି ବନ୍ଧ ଉପରେ ଗୋଟେ ଗଛ ବି ନାହିଁ ନି ଏତେ ଖରା। ମ ବନ୍ଧକ ତ ତ ବାହାରି- ପାରିବନି।
ସୁ ଗଛ ଗୋଟୋ ସବୁ କାଟ ଦଉଚନ୍ତି। ନିଜେ କେମିତି ମାନେ ଅଧିକା
ନିଜେ ବଞ୍ଚିବା ପାଇଁ ଗଛ କାଟୁଛନ୍ତି କିନ୍ତୁ ଗଛ ଲଗେଇବା କଥା ଯେତିକି ପରିମାଣର ଗଛଟା କଟୁଛନ୍ତି ସେତିକି ପରିମାଣରେ ଲଗେଇଲେ କିଛି ଗୋଟେ ହେଇପାରିବ କିନ୍ତୁ ସେମାନେ ଗଛ ଲଗେଇବାର ନାହିଁ ତାଙ୍କର ଖାଲି କାଟିବାର ଅଛି।
ହଁ ଆଉ ତମର ପିଲା ଦିନର କଣ ସ୍ମୃତି ସବୁ ଅଛି ଟିକେ କହୁନୁ ଖରା ଦିନର ଖରା ଛୁଟିର କଣ କେମିତି କଟୁଥିଲା?
ଖରାଦିନେ ପିଲାବେେଳେ ମୁଁ ଯାଏ ବଲାଙ୍ଗୀର ପିଇ ସ ମାଙ୍କ ପାଖକୁ ସେଠି ରହିକି ଆସେ ମାସେ ଦି ମାସ ନହେଲେ ମାମୁଁ ଘରକୁ ମାଉସୀ ଘରକୁ କିନ୍ତୁ ଏବେ ବଡ ହେଲା ପରେ ସେ ସବୁ ଆଉ ନାହିଁ ବଡ ହେଇଗଲା ପରେ ସେ ସବୁ ମାନେ ଗୋଟେ ଗୋଟେ ମାନେ ସ୍ମୃତି ହେଇକି ରହିଗଲା। ଆଉ ଏତେ କୁଆଡେ ଯାଇବି ହଉନି। ଦେ ପାଠ ପଢାର ମାନେ ଅଧିକ ପ୍ରେସର ପଡ଼ୁଚି ସେଥିପାଇଁ।
ହଁ ଏଇ ସବୁ ତ ଆଉ ଧୀରେ ଧୀରେ ସବୁ ଜିନିଷ ଲୋପ ପାଇ ଯାଉଚି ଅଧିକା ଉଁ ପାଠ ପଢ଼ା ପାଇଁ ଆମେ ଧୀରେ ଧୀରେ ସ ପାଠ ପଢା ପାଇଁ ଆଉ ସହର ଅଭିମୁଖ ହେଇକି ସମସ୍ତେ ମାନେ ଗାଁର ପରମ୍ପରା ସବୁ ଭୁଲି ଯାଉଚନ୍ତି ଧୀରେ ଧୀରେ। କଁ କେମିତି ଆମେ ସବୁ ଖରା ଛୁଟିରେ କେତେ ସବୁ ଉଁ ବନ୍ଧୁବାନ୍ଧବଙ୍କ ଘର ଯାଉଥୁଲେ କେତେ ସବୁ ସାଙ୍ଗସାଥି ନେଇକି କେତେ ବୁଲୁଥୁଲେ ଆଉ ଏବେ ସେଟା କିଛି ଖରା ତ ଘରେ ରହିବ ଆଉ ସେଡ଼ାକି ସବୁ କିଛି ଆଉ ଅନୁଭବ ହେଇ ପାରୁନି।
ହଁ। ଏବେ ମାନେ ସ ସବୁ ମାନେ ମଣିଷ ତାର ନିତ୍ୟକର୍ମ କା ର୍ଯ୍ୟକ୍ରମରେ ବ୍ୟସ୍ତ ରହି ଚାଲିଚି ସେଥିପାଇଁ
ହଁ ସେଇଟା ତ ସତ କଥା କିନ୍ତୁ ତାପରେ ବି କିଛି ସମୟ ବାହାର କରିକି ନିଜ ମାନେ ଉଁ ଘର ଲୋକ ବନ୍ଧୁବାନ୍ଧବଙ୍କୁ ଦେଇକି କିଛି ସମୟ ମାନେ ନିଜେ ଅ ଉପଭୋଗ କରିବା ଦରକାର ନହେଲେ କିଛି ଜୀବନଟା ପୁରା ବ୍ୟର୍ଥ ହେଇଯିବ ଧୀରେ ଧୀରେ।
ହଁ। ତମ ସେଆଡ଼େ ବର୍ଷା ହୋଉଚି ନା?
ହଁ ବର୍ଷା ତ ଚାରଟା ବର୍ଷ ଚାରଟା ବେଳ ହେଲା ବେଳୁକୁ ବର୍ ଷା ତ ମାଡ଼ି ଆସୁଚି କିନ୍ତୁ ତା ପର ଦିନକୁ ଫୁଣି ଯୋଉ ଖରାକୁ ଯୋଉ ଗରମକୁ ସେଇ ଗରମ। ଯୋଉଟା ସବୁ ହୋଉଚି ଗ ଓଛର ନିୟନ୍ତ୍ରଣ ସବୁ ଯୋଉ କାଟି ଦୋଉଚନ୍ତି ସବୁ ନିୟନ୍ତ୍ରିତ ଭାବେ ଗଛକୁ ସବୁ ରଖୁନାହାନ୍ତି ସେଥିଲାଗି। ନିରେ ତି ଅ ଅଧିକା ପଇସା ରୋଜଗାର କରିବେ ସେଇ ହିସାବରେ ସବୁ ଗଛକୁ କାଟି ଘର ଦ୍ୱାର ସବୁ ଚାରିଆଡ଼େ ଧୋଇ ଯାଉଚି ସେଥିଲାଗି ଆଉ କଁ କେମତି ଖରାଦିନେ ଖାଇବା ପିଇବା କଣ କେମତି ପଖାଳ ଖାଉଚ ନାଁ?
ହଁ ପଖାଳ ତ ଆମ ଘରେ ସ ବୁବେଳେ ଏବେ ମୋର ଦେହ ଟିକେ ଖରାପ ଅଛି ବୋଲି ମୁଁ ଖାଇପାରୁନି ନହେଲେ ଆମ ଘରେ ଦହି ପକାଳ ସବୁବେଳେ
ଖଳା ଖରା ବେଳେ ଟାଇମଟା ଦହିବରା ଦହି ପଖାଳ ଖାଉ
ହଁ।
ଆଉ ପ ହଁ ମୋର ବି ମୋର ତ ଏଇ ଦେହ ଖରାପ ହବା ଦିନରୁ ପଖାଳ ସବୁଦିନ ଖରା ବେଳେ ପଖାଳ ଚାଲିଚି। ପଖାଳ ପଖାଳ ତ ସିଜି ସି ସିଏ ଯା ପଖାଳ ସହିତ ଆଳୁ ସିଜା କରିକି ପଖାଳ ଦହି ପଖାଳ ସବୁଦିନ ଚାଲଚି। ଆଉ ଦେହ ଟିକେ ଖରାପ ହେଲେ ପଖାଳ ନ ଖାଇକି ଗରମ ଖାଆନ୍ତି କିନ୍ତୁ ଦେହ ଖର୍ଚ୍ଚ ଖରାପ ନହେଇଥିଲେ ସବୁବେଳେ ପଖାଳ ଚାଲେ।
ହଁ ପଖାଳଟା ମାନେ ବଡିକୁୁ ଟିକେ ଇଏ ରଖୁଚି।
ହଁ।
ହୁଁ।
ଦେହ ଖରାପ ଦେହ ଆଜି ସକାଳୁ ମୁ ଏଇ ଉ ଠିକି ସକାଳୁ ଉଠିକି ପିଠା ଆଉ ସନ୍ତୁଳା ଖାଇଥିଲି। ଆଉ ତାପରେ ହେଇଥିଲା କାଲି ଦହିବରା ହେଇଥିଲା ଦହିବରା ବ ଥିଲା ଫ୍ରିଜରେ କାଲି ଦହିବରା ଖାଇଥିଲି ଇଏ କରିକି ତାପରେ ଏଇଠି ଆମ ଘ ତ ଘରେ ଯୋଉ ମାମାଲି ଘର ଡାକିଥିଲେ ତାଙ୍କ ଘର ଯାଇଁକି ଇଟିଲି ତରକାରୀ ଗୋଟେ ଇଟିଲି ଖାଇକି ଆସଥିଲି। ଆଁ ତୁ କଣ ଖାଇଲୁ ସକାଳୁ?
ଭଲ ତୁ ତ ଗାଁ ରେ ଅଛୁ ଖାଉଛୁ ଆଉ ମୁଁ ଏଇକିନା ଖାଇଥିଲି ବିଶ ବିସ୍କୁଟ ଖାଇକି ଆସିଲି ମୁଁ ଉଠିଲି ଏବେ ଏ ବ୍ରସ୍ କରିକି ବିସ୍କୁଟ ଗୋଟେ ଖାଇକି ଆସିଲି ଆଉ
ଏ ଗାଁ ରେ କଣ ଗାଁ ରେ ଏଇ ଗାଁ ରେ ବି ଆଉ ଭଲ ଲାଗୁନି ବେଶୀ କାହିଁକି ନା ଗାଁ ଲୋକମାନେ ସବୁ ପ୍ରାୟ ସବୁ କେହି ସମସ୍ତେ ନିଜ ଚାକିରିରେ ବ୍ୟସ୍ତ, କେହି ଆଉ ଆସୁନାହାନ୍ତି ରଜରେଥର ଆମେ ଗାଁକୁ ଆସି ଆସିଲୁ ରଜରେ ମାନେ ସମସ୍ତେ ତ ନିଜ ନିଜ ଚାକିରିରେ ବ୍ୟସ୍ତ ଯାହାକୁ ବି ଛୁଟି ମିଳୁନି ଏବେ ତ ଆଗରୁଛୁ ଛୁଟି ମାନେ ରଜରେ ଖରା ଛୁଟି ସହିତ ଦି ତିନ ଦିନ ଲେଖା ଛୁଟି ମିଳୁଥିଲା ଯେହେୁ ରଜରେ ଗୋଟେ ଦିନ ଦି ଦିନ ଲେଖା ସମସ୍ତଙ୍କୁ ଛୁଟି ମିଳୁଛି ଆଉ କେହି ଘରକୁ ତ ଆସିବ ଗୋଟେ ଗୋଟେ ଦିନ ଛୁଟିରେ ଆଉ କିଏ କଣ ଘରକୁ ଆସିପାରିବ ଆଉ ସେଥିଲାଗି ସମସ୍ତେ ଚାକିରିରେ ରହିଲେ କେହି ଗୋଟେ ଘରକୁ ଆସୁନାହାନ୍ତି ଆଉ ଭଲ ଲାଗୁନି ଗାଁ ବି ଆଉ ସେମିତି ସହର ଯେମିତି ଘର ଭିତରେ ବସିକି ରହୁଛନ୍ତି ସବୁ ତଦାର କା ସହିତାହାର ମାନେ ସମ୍ପର୍କ ରହୁନି- ସେମିତି ଗାଁ ରେ ବି ଏବେ ସେଇୟଆ ହେଇଗଲାଣି ଧୀରେ ଧୀରେ ସମସ୍ତେ ମାନେ ଉଁ ଇଏ କଲେ ଉ ଯୋଉ ବାହାରେ ରହିବା ପାଇଁ ସହରରେ ରହିବା ପାଇଁ ଯେତେବେଳେ ଏ ଗାଁ ଟା ଆଉ ଗାଁ ଭଳିିଆ ଲାଗୁ ଗୁନି ଆଉ ଆଗ ଭଳିଆ ଆଉ ବି ଲୋକମାନଙ୍କ ଭିତରେ ଆନ୍ତରିକ ନାଇଁ
ହଁ ସେମାନେ ଆଉ ସମ୍ପର୍କ ସମ୍ପର୍କ ଟା ଆଉ ସେତିକି ଆଉ ମାନେ ଦୃଢ ହେଇକି ନାହିଁ। ଆମର ତ ଏ ଠି ଗାଁରେ ମୁଁ ରହିଛି ଫିର ବି ମତେ ଲାଗେନା ମୁଁ ଗାଁରେ ରହିଛି ଘର ଭିତରେ ତ ସବୁବେଳେ କି କାହା ଘରକୁ ଯିବେନି କିଛି କରିବେନି।
ତ ଲୋକମାନୋନେ ବହୁତ ମାନେ ଆଜିକାଲି, ବଷା ପରାୟଣ ସବୁ ବହୁତ ହେଇଗଲାଣି,
ହଁ
କାହାର କାହା ସହିତ ମାନେ ଏତେ ଭଲ ସମ୍ପର୍କ ରହୁନି ଯେତିକି ଏମିତିଲେ କଲେଜ ଟାଇମରେ ସାଙ୍ଗସାଥିରେ ଏତେ ସମୟ କଟି ଯାଉଛି ତା ପରବର୍ତ୍ତୀ ସମୟରେ ଜଣା ପଡୁଛି ଯେ ଆଉ ମାନେ ଜୀବନ ଟାକୁ କେମିତି କଣ କାଟିବାକୁ ସେଟାକୁ ପଡିଯାଉଛି।
ଆମର ତ ତିନି ବର୍ଷ ଆମେ ମାନେ ଲାଗିଲାନି ଆମେ କିଛି ଇଏ କରୁଛୁ ବୋଲି କିନ୍ତୁ ଏବେ ବହୁତ ଜୋରେ ଭୋ ଘରେ ରହିଲା ବେଳକୁ ବହୁତ ବୋରିଂ।
ସତରେ ଘରେ ରହିଲା ବେଳକୁ ବହୁତ ମାନେ ଖରାପ ଲାଗୁଛି ଆଉ ସାଙ୍ଗସାଥି ଥିଲେ ସାଙ୍ଗସାଥିରେ ସମୟ ଜଣା ପଡେନି କେମିତି କଟିଯାଏ ଆଉ ଜଣାପଡେନି କିନ୍ତୁ ଏଇ ଘରେ ସବୁବେଳେ ରହିଲେ ସେ କ କଥାଟା ମନେ ପଡିଯାଏ ଯେତେବେଳେ ସେ କଥା ବହୁତ ମାନେ ବାଧେ ଆଉ ପାଠ ପଢା ସହ ପାଠ ଏ ଆଉ ପାଠ ସହିତ ଯେତେ ଦିନ ପର୍ଯ୍ୟନ୍ତ ଯୋଡି ହେଇକି ଥିବୁ ସେତେ ଦିନ ପ ତୁରନ୍ତ ମାନେ ତମ ନିଜ ହଁ ବ୍ୟସ୍ତରେ ତୁ
ହଁ ପାଠ ସହିତ ତା ସହିତ ସାଙ୍ଗସାଥି ବି ହଁ ପାଠପଢା ସେଇ ଭଳିଆ ଚାଲଛି ଆଉ ଏବେ ତ ଏଇ ପ୍ଲସ୍ ଥ୍ରୀ ସରିଲା ତାପରେ କଣ କରିବି ଭାବିବି ଆଉ ଆଉ ତୁ?
ହଁ ମୋର ବି ସେଇ ଭାବିବି ଦେଖିବା କଣ ଏପର୍ଯ୍ୟନ୍ତ ତ କିଛି ଠିକ୍ ଠାକ୍ ହେଇନି ଦେଖିବା କଣ କରିବା।
ହଁ ମୁଁ ବି ସେଇୟା। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇ ସକାଳୁ ସମସ୍ତେ ଉଠିକି ସବୁ ଘରେ ଅଛନ୍ତି ଘରେ ଚାଲିଛି ରଜ ତ ସରିଲା ଏଇ ସାଙ୍ଗେ ପୁଣି ଯିଏ ଯେମିତି ଯୋଉଠିକି ଆସିଥିଲେ ପୁଣି ପଳେଇବେ। ଆଉ ମୁଁ ତ ଏଇ କାଲି ପଳେଇବି ଏଇ ଟାଉନ୍। ଆଜି ପଳେଇବି ସରି ଆଜି ଚା କାଳୁ ପଳେଇବି ନହେଲେ କାଲି ଯଦି ବର୍ଷା ହେଲା କାଲି ସକାଳୁ ଯିବି
ଆଚ୍ଛା।
କଣ ହଉଛି ଆଉ ଆସୁନୁ ଟାଉନ୍ ଆସିଲେ ଆସନୁ ଦେଖା ହବ।
ହଁ ତୁ ଆସେ ମୁଁ ଜିବି ନହେଲେ ଦେଖା କରିକି ଆସିବି ଆଉ। ଘରେ ତ ରହିଲା ବେଳକୁ ମାନେ ଭଲ ବି ଲାଗୁନି
ହଁ ତାପରେ ଚାରିଟା ବେଳେ ଯାଇ ଦେଖା କରିବ କୋଉ ଦିନର ତ ଖରା ଚାରିଟା ବେଳ ହେଲା ବେଳକୁ ବର୍ଷା। ର୍ଷା କଣ କରିବ କେତେବେଳେ।
କଲେଜ୍ ଲାଇଫ୍ ଟା ସରିଲା କେହି ସାଙ୍ଗ ବି ଆଉ ଫୋନ୍ ବି କରୁନାହାନ୍ତି।
ହଁ ସେଇ ତ ସେଇ ଯେପର୍ଯ୍ୟନ୍ତ ଦେଖା ହଉଥିବ ସବୁ ମାନେ ଯୋଡି ହେଇକି ରହିଥିବେ। ଆଉ ଯେପର୍ଯ ଯେବେ ଠାରୁ ମାନେ ଅଲଗା ହେଇଯିବ ମାନେ ସରିଲା ସମସ୍ତଙ୍କର କାହାର କଥା କାହାର ଆଉ ମନରେ ବି ରହିବନି।
ଏଇତ ଜୀବନ ଆଉ।
ହଁ ବା କଣ କରାଯିବ ସମସ୍ତେ ଆଜିକାଲି ପଇସା ପଛରେ ନିଜ ମାନେ ଇଏରେ ଧାଇଁଲେ। ଆଉ କାହା କଥା କାହାର ଆଉ କଣ? ଆଉ ଖରା ବେଳେ ତମର ଆଜି କଣ ହବ ଖାଇବାକୁ?
ଆମର ଆଜି ସେଇ ପଖାଳ କି କଣ କରିବେ ବୋଧେ? ଧେ ଆଉ। ତମର?
ପଖାଳ। ଆଜି ତ ଗୁରୁବାର ଅଛି। ଗୁରୁବାର ଅଛି କଣ ବୋଧେ ସେଇ ସାଧା ଆଜି। ଆଜି ତ ତ ଆଉ ଆଇଁଷ କି କିଛି ନାଇଁ ସାଧା ଯାହା ଖାଲି ଆଜି ହବ ଆଉ। ଆଉ ରଜରେ କିଛି ନନ୍ ଆଇଁଷ ଖାଇଥିଲୁ ନା?
ହଁ ମୁଁ କାଲି ଖାଇଥିଲି ଆଇଁଷ। ରଜ୍ ମୁଁ କାଲି ଯାଇଥିଲି ମାମୁଁ ଘରକୁ ବୁଲିବାକୁ ମାମୁଁ ଆସିକି ନେଇକି ଯାଇଥିଲେ। ତ ସେଇଠି ଖାଇକି ଆସିଥିଲି। ଆମର ତ ଏତେ ଘରେ ଆଇଁଷ ହଉନି ଆ ଯେହେତୁ ଜଗନ୍ନାଥ ଅ ଛାଡ଼ିଚି ସେ
ହଁ ହଁ। ଏ ରଜ ତ ସବୁ ଯାକ ଯାଙ୍କର ହଉ ମାନେ କଣ ଅବାର ଗୁଡା ସବୁ ପଡିଗଲା।
ହଁ ରଜ ଟା ଏଥର ବହୁତ ଅବାରର ହିଁ ପଡିଚି।
ହଁ ହଉ ଆମେ ତାହଲେ ଅ-ଅ ଏବେ ମାନେ କଥାବାର୍ତ୍ତା ବନ୍ଦ କରିବା?
ହଁ।
ହଁ।
ହଁ ହଁ।